ହ୍ୟାଲୋ। ହଁ ନମସ୍କାର ମ୍ୟାଡାମ୍ କହିଲି କଣ କରୁଛନ୍ତି।
ଏଇଠି ରୋଷେଇ କରୁଥିଲି, ଆଉ ଆପଣ କଣ କରୁଛନ୍ତି।
ଏ ବସିଚ ଆଉ ଖାଇସାରିଲାଣି।
ଆଜ୍ଞା।
ହଁ ଖାଇ
ଜଳଖିଆ ଖାଇଥିଲୁ ସକାଳରେ ମୁଢି ଚୁଡା
ହଁ ହଁ ମୁଁ ଖାଇଥିଲି। କି ଅଁ ଉପମା ଖାଇଥିଲି।
ଆଜ୍ଞା ଆଜ୍ଞା।
ହଁ ହଁ ଆଉ ଆପଣ ରୋଷେଇ
ରୋଷେଇ ଆଜି ତ ରବିବାରେ ତ ମାଛ ହବ ବୋଲି କୁହାହେଇଛି ତ ଏବେ ଭାତ ତ ହେଇସାରିକି ଅଲରେଡି ଭଜା ବସଛି ଆ କରିବି
ଆପଣଙ୍କର ଦୀପାବଳି କେମିତି ପାଳନ କଣ କରନ୍ତି?
ମ୍ୟାଡାମ୍ ଦୀପାବଳି ତ ଆମର ବହୁତ ପୁରୁଣା ଆମର ବହୁତ ପର୍ବ ସେ ମାନେ ଆମ ଜେଜେବାପାଙ୍କ ଅମଳରୁ ସେଇ ପର୍ବଟା ଆସିଅଛି ତ ସେଇ ପର୍ବରେ ଆମର ମଉଡ଼ ଶ୍ରାଦ୍ଧ ଗୋଟେ ହୁଏ ତ ସେଇଟା ଆମ ପୂର୍ବ ପୁରୁଷଙ୍କୁ ଆବାହନ କରିକି ଡାକିଥାଉ ଆଉ ଦୀପାବଳି ଦିନ ତା ମାନେ ସ୍ଵର୍ଗ ଲୋକ ବଡ ବଡିଆ ଟେକିକି କାଉଁରିଆ କାଠିରେ ମାନେ ପିତୃ ପୁରୁଷଙ୍କୁ ତାଙ୍କୁ ବିଦାୟ ଦେଇ ରାତିରେ ବାପା ବଡପା ଜେଜେବାପା ସମସ୍ତେ ମିଶିକି ଗୋଟେ ବଡ ବଡିଆ ଟେକାଯାଏ ରାତିରେ ଆଉ ସେଇ କାଉଁରିଆ କାଠି ରେ ହେଇକି ହେଇଯାଏ ତ ଏବେ ଆଜି କାଲିକା ସହରାଞ୍ଚଳରେ ବି ଏଇ ଜିନଷଟା ହ ହଉନି ତ ପ୍ରାୟତ ଯାଉଛନ୍ତି ହେରୀ ପୁରୀ ଭିତରେ ଏଇ କାମ କରିବା ପାଇଁ ବଡ ବଡିିଆ ଟେକି ଦଉଛି ସେଇଠି ଏଇ ଦେଇ ଦେଇକି ଆସୁଛନ୍ତି ପୁରୁଣା ପରମ୍ପରା କୁ ବି ସେମାନେ ଭୁଲି ଯାଉଛନ୍ତି ଘରେ କରିବାକୁ ସେମାନେ ଭଲ ପାଉ ନାହାନ୍ତି ଆଉ
ସେ ଟୋଟାଲି ଆଉ ମାନେ ଘ ମାନେ ଘରେ ଆମର କେମିତି ଗୋଟେ ହଉଥିଲା ଯାଉ ହଉ ମାନେ ଆଗର କଥା କହୁଛି ଏବେକା ଲୋକ ଗୋଟେ ସୁବିଧା ହେଇଯାଇଛି ସେମାନେ ଯାଉଛନ୍ତି, ହେିରି ମନ୍ଦିର ଦେଖିକି ସେଇଠି ଶ୍ରାଦ୍ଧ ପକେଇ ଦେଇକି ଆସୁଛନ୍ତି। ତ ଆମ ଘରେ ଏମିତି କେମତି ମାନେ ଯାଉ ହଉ ଚଡି ହଉ ମୁଁ ତ ସେମିତି ଠିକ ସେ କହି ପାରିବିନି କଣ କଣ ହୁଏ।
ମ୍ୟାଡାମ୍ ସକାଳେ ଗୋଟେ ଏକ ଭାତ ଯାଉ ହୁଏ ଯାହା ଦ୍ଵାରା ତା ଦେହରେ ସବୁ କିିଛି ପଡେ ଯୋଉ ଆମର ଗୁଆଁର ସାରୁ ଆଉ ତିନି ଚାରିଟା ଏମତିବୁ ଜିନିଷ ପଡିକି ଯାଉ ହୁଏ ଆଜ୍ଞା ଆଜ୍ଞା। ସବୁ ହୁଏ ପିଠା ବି ହୁଏ। ହେଲୋ ମୁଁ କଲି ପିଠା ବି ହୁଏ। ବାଣ ବି ଲାଷ୍ଟକୁୁ ରାତିରେ ଫୁଟା ହୁଏ ଆଉ ତାପରେ ଆମର ବଡ଼ ବଡ଼ି ଟେକି ଯାଏ ଏଇଭଳି ଭାବେ ତାପରେ ଆମର
କିନ୍ତୁ ଆପଣ ଯୋଉ କହିଲେ ଶ୍ରାଦ୍ଧ ମଉଳା ଶ୍ରାଦ୍ଧ ହଉ କି ଆମର ଅ ମାନେ ଜେଜେବାପାଙ୍କ ବାପା ମା ହୁଅନ୍ତୁକି କି ଯୋଉ ମାନଙ୍କର ବି ଶ୍ରାଦ୍ଧ ପଡେ କିନ୍ତୁ। ଏବେକା ଲୋକ କଣ କରୁଛନ୍ତି ଡାଇରେକ୍ଟ ଯାଉଛନ୍ତି ଏଠି ମନ୍ଦିରରେ ପକେଇ ଦେଇକି ପଳେଇ ଆସୁଛନ୍ତି। ଯୋଉ ନିହା ଆମର ସେ ଯୋଉ ଘରେ ଖୁସି ବାସିରେ ହଁ ଗୋଟେ ଥାଏ ଖୁସି ବାସି ରେ ସମସ୍ତେ। ମାନେ ଶ୍ରାଦ୍ଧ ଅଛି ତ ସମସ୍ତେ ଆସିବେ ଘରକୁ ପୁଣିଆ ହଉ ବନ୍ଧୁବର୍ଗ ହଉ ଯିଏ ବି ହଉ ଏଁ ସମସ୍ତେ ଘରକୁ ଆସି ଶ୍ରାଦ୍ଧ ପଡିବ ତ ସେଇଟା କେତେ ଖୁସି ଲାଗେ ତାପରେ ଏକାଠି ସମସ୍ତେ ବି ହୁଅନ୍ତି। ଆଉ ଏବେ ସମସ୍ତେ ଆଉ ସେଇଟାକୁ ଆଉ କେହି ମାନେ ଘରେ କରିବାକୁ ପସନ୍ଦ କରୁନାହାନ୍ତି ଘରେ କଲେ ଅଧିକ କାମ ପଡ଼ିବ ଇଏ କରୁଛି ମନ୍ଦିରରେ ଯାଇକି କରିଦବା।
ଆଜ୍ଞା ଆଜ୍ଞା ବହୁତ୍
ସମସ୍ତେ ସେଇଟାକୁ ହିଁ ସୁବିଧା ଦେଇ
କାମ ପଡ଼ିବ କିଏ ମାନେ କୋ କାମ କରିବ ଘରେ ିମନ୍ଦ ସାଧ କଣ ଆଉ ବଡ ବଡିଆ ଟା କଣ ସବୁ ପ୍ରାୟତଃ ସହରାଞ୍ଚଳରେ। ଏଇ ଜିନିଷ ଟା ହେଇଯାଉଛି ତ ଆମର ପୁରୁଣା ରୀତିନୀତି ଆମ ଜେଜେବାପାଙ୍କ ଯଉ ଜିନିଷଟା। କରିଥିଲେ ସେମାନେ ସ ଭୁଲି ଆସିଲେଣି ଆଗକୁ ବି ମାନେ ଆମ ଯୁବପିଢ଼ି। ଢ଼ି ମାନେ ବି ସେମାନେ ଭୁଲି ସାରିଥିବେ ଏଇ କିଛି ଜିନିଷ।
ଆମେ ମନ୍ଦିରରେ ଆମ ଅ ଆମେ ଦେଖିଲେ ଆମ ବାପା ମା ବି ପକେଇଲେ ଆ ଆମେ ପକେଇବା ଆଗକୁ ସେମାନେ ବି ପକେଇବେ ଏମିତି ମାନେ ସବୁ କିଛି ହେଇ ହେଇ ସେରା ବି ଧୀ- ଧୀରେ ଲୋପ ହେଇଯିବ ତାପରେ ଆମର ଆମର ଯୋଉ ଯାଉ ଖେଚୁଡ଼ି। ଯୋଉ ଘରର ଗୋଟେ ହୁଏ ଆଉ ସେଇଟା ଆଉ କେହି ମାନେ ହେତେଟା କରୁ ହି ନାହାନ୍ତି।
ଆଜ୍ଞା ଆଜ୍ଞା ସେଇ ଜିନିଷ କି ଖାଇବାକୁ ଭଲଉନା
ନା ସେଇଟା କେହି ଖାଇବାକୁ ଭଲ ଲପାଉନା ଯାହା କହିବୁ ଯାଉ କଣ ଖାଇବୁ ଗୋଟେ କ୍ଷୀରି ଖାଇବୁ ଯଦି ଖାଇବୁ କ୍ଷୀରି ଖାଇବୁ। ତ ଯାଉ ଆଉ କେହି ଖାଇବାକୁ ପସନ୍ଦ କରୁନାହାନ୍ତି କିନ୍ତୁ ସେ ଅ ଜାଉରେ କେତେ ଭିଟାମିନ୍ ଅ-ଁଅଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଣିକି ମିଠା ପଇଲା କିନ୍ତୁ ଯାଉରେ ଆମର ହାଲକା ମିଠା ଗୁଡ଼ ପଇଲା ଦେଶୀ ଗୁଡ଼ ପୂର ପଡେ ତ ସେଥିପାଇଁ। ଯାଉ ଟା ବହୁତ ଦେହ ପାଇଁ ଭଲ ଦେଶୀ ଗୁଡ଼ ପଡ଼ିକି ଯୋଉ କଣ ହୁଏ ଟ ଆପଣ ଜାଣ ଜଣିଛନ୍ତି ଯାଉଟା କେମିତି ହୁଏ ଟିକେ କହିପାରିବେ।
ଆଜ୍ଞା ତ ଚାଉଳକୁ ଆମର ମାନେ ସେତେବେଳେ ଯୋଉ ଫୁଟା ଫୁଟି ବି କର ଜିରା ତେଜପତ୍ର ସବୁ ଦେଇକି ଘିଅ ପକେଇକି ଫୁଟାନ୍ତି। ତାପରେ ପାଣି ଦେଇ ଦିଅନ୍ତି ତାପରେ ଚାଉଳକୁ ଭଲ ଭାବରେ ପରିଷ୍କାର କରିକି ଧୋଇକି ଯାଉଟା। ତିଆରି କରନ୍ତି। ସେତେବେଳେ ତ ଚିନି ନଥିଲା ଜେଜେବାପଙ୍କ ଅମଳରେ ତ ସେମାନେ ଗୁଡ଼ର ବ୍ୟବହାର ବହୁତ ମାତ୍ରାରେରେ କରନ୍ତି ଏବେ
ଭଲ ଗୁଡ଼ ଆମେ ସିନା ଗୁଡ଼ ଟାକୁ ଖାଉନେ, ଆମେ ଚିନି ବ୍ୟବହାର କରୁ କରୁଚେ କିନ୍ତୁ ଗୁଡ଼ ଟା ଦେହ ପାଇଁ ବହୁତୁ ଭଲ।
କାହିଁକି ସେତେବେଳେ ସେମାନେ ବାରି ମାନଙ୍କରେ ଆଖୁ ଚାଷ କରିକି ସେଇଥିରୁ ଗୁଡ଼ ସ କରିକି ସେ ଖାଦ୍ୟ ଟା ଖାଉଥିଲେ ଦେହ ପାଇଁ ବହୁତୁ ସୁସ୍ଥ ଥିଲା। କିନ୍ତୁ ସେଥିରେ ବହୁତୁ ମିଠା ଥାଇକି ବି, କିନ୍ତୁ ଏବେ ଚିନି ରେ କମ୍ ମିଠା ଥାଇକି ବି ଯଦି ଚିନି ଖାଉଛନ୍ତି ମିଠା ଖାଉଛନ୍ତି ମଧୁମେହ ରୋଗ ହେଇଯାଉଛି ତାଙ୍କୁ ପ୍ରାୟତଃ ମଧୁମେହ ଆଉ ଆମର ଗ୍ୟାସ୍ ଏଇ ରୋଗ ଗୁରା ବେଶୀ ମାନେ ସମ୍ମୁଖୀନ ହବାକୁ ପଡୁଛି ଲୋକଙ୍କୁ। ପ ବହୁତ୍ ପକେଇକିିବି ସେ ଯାଉଟାକୁ ଯାଉଟା ପୁରା ଫିଟିଲା ପର୍ଯ୍ୟନ୍ତ କ କଲେ ଚାଉଳ ଟା ତାପରେ ଗୁଡ ଲୁଣ ପକେଇକି ତାପରେ ଟିକେ କ୍ଷିରି ଟା ଆମର କ ରୁ ଚେ ପୁରା ଫିଟି ଯାଉଛି କିନ୍ତୁ ଯାଉ ଟା ଟିକେ ଇଏ ଟାଇପ୍ ର ରହିଲେ ଭଲ ଲାଗେ ଆଉ।
ମ୍ୟାଡ଼ାମ ଆପଣ ବଢିଆ କଥା କହୁଛନ୍ତି, ଆପଣ କୋଉଠୁ ଆପଣ ସାଙ୍ଗେ କଥା ହେଇକି ବି ବହୁତ କିଛି ଶିଖିବାକୁ ମିଳୁଛି, ତାପରେ ଏଇ କଲ ତରଫରୁ ଆମେ ବି ସମସ୍ତଙ୍କୁ ଜଣେଇ ପାରିବ ଯେ ନାଇଁ ଏମତି ଏମତି ହିଁ କରନ୍ତୁ ସମସ୍ତ ସୁସ୍ଥ ରୁହନ୍ତୁ ଏମିତି ଖାଇବା ହିଁ ଖାଆନ୍ତୁ।
ଆଜ୍ଞା ଆଜ୍ଞା।
ସବୁବେଳେ ଦେଶୀ ଜିନିଷକୁ ଟିକେ ଖାଇବାକୁ ନିହାତି ଗୁରୁତର ଦିଅନ୍ତୁ। ଆମର ଥାଏ ସକାଳୁ ଚୁଡା ହଉ ମୁଢି ହଉ ଲୋକମାନେ ଆଗରୁ ଏଇଆକୁ ଖାଉଥିଲେ କିନ୍ତୁ ଏବେ ଏବେକାର ପିଲାମାନେ ସକାଳୁ ଉଠିବୁ ତ ଆମେ ମ୍ୟାଗି ନ ନେ ଚାଉମିିନ ନ ନେ ଉପମା ମାନେ ଆମେ ଆମ ଆମେ ଆମ ନିଜ କଥା ବି କହୁ ଚେ ତ ଆମେ ଆମ ନିଜଠୁ ହିଁ ଆରମ୍ଭ କରୁଚେ, ଆମେ ବି ସେଇଆ କରୁଚେ ମଣିଷ ଜୀବନରେ ଗୋଟେ ଲାଳ ଅଂଶ ଆମେ ବି ସେଇଆ କରୁଛେ, ନା ଆମେ ବି ସେଇଟାକୁ ଭାବୁନେ ଯେ ନାଇଁ ଆମେ ସେଇ ଚୁଡ଼ା ମୁଢି ଏଗୁଡ଼ାକ ଖାଇଲେ ମାନେ ଦେ ସୁସ୍ଥ ରହିବ ବୋଲି, ତ ସେଥିପାଇଁକା ଆଉ କଣ କରିବା ମଣିଷ ଜୀବନ ଗୋଟେ ଲାଳ ଅଂଶ ବୋଲି ଖାଇ ଦଉଛି କିନ୍ତୁ ଆମେ ଭାବି ପାରୁନି ଯେ ସୁସ୍ଥ ରହିବାଟା ନିହାତି ଦରକାର
ଆଜ୍ଞା ଆଜ୍ଞା। ତ ସୁସ୍ଥ ରହିବାକୁ କିନ୍ତୁ ପାଟିର ସ୍ଵାଦ ଟା ତାଙ୍କୁ ଆମ ମାନଙ୍କୁ ଭଲ ଲାଗୁ
ହୁଁ ହୁଁ ହୁଁ। ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆପଣ ଖରାଦିନେ ଏଇ ଲାଇନ ପାଣି ବି ସେରେ କଣ କହିବି ମାନେ ଆପଣଙ୍କ ଆଡେ କେମିତି କଣ ଲାଇନ୍ ପାଣି?
ନାଇଁ ଆପଣ ନାଇଁ ଆପଣଙ୍କ ଆଡେ ପାଣି ସୁବିଧା କେମିତି କଣ? ଆପଣ ଯୋଉ ଯୋଉ ଏରିଆରେ ରହୁଛନ୍ତି ସେଇଟା ଗ୍ରାମ ମାଞ୍ଚଳ ନା
ଅ ଗ୍ରାମାଞ୍ଚଳ।
ଓହୋ ଆପଣଙ୍କ ଆଡେ ଲାଇନ୍ ପାଣିର ସୁବିଧା କେମିତି କଣ?
ଉ ଲାଇନ୍ ପାଣି ତ ବିଶେଷ କିଛି ସୁବିଧା ବି ନାହିଁ ତ କିନ୍ତୁ ଟ ମାନେ ସହରାଅ ଞ୍ଚଳର ପାଣିର ଅପ ବ୍ୟବହାର କରିକି ସାରିଦଉଛନ୍ତି ଗ୍ରାମାଞ୍ଚଳରେ ଭଲ ପାଣି ପର ଠୋପେ ପିଇବାକୁ ବି ଲୋକ ପାଉନାହାନ୍ତି।
ହୁଁ ହୁଁ ସମସ୍ତେ ନୁହଁ ଯୋଉମାନେ ବି ଅପବ୍ୟବହାର କରୁ ଅଛନ୍ତି ତାକୁ ଠିକ୍ ସେ ବ୍ୟବହାର କରିବା ନିହାତି ଜରୁରୀ।
ଆଜ୍ଞା ଆଜ୍ଞା ଆଜ୍ଞା।
ବୁଝିଲେ ତ ସହର ହଉ ଗାଁ ହଉ ଗୋଟେ ଗୋଟେ ଗାଁ କୁ ପାଣିର ସୁବିଧା କିଛି ବି ନାହିଁ ସେମାନେ ପିଇବାକୁ ହେଲେ ବି ତାଙ୍କ ପାଖରେ ପାଣି ନାହିଁ। ତ ଯୋଉମାନଙ୍କ ପାଖରେ ପାଣି ଅଛି ସେମାନେ ଟିକେ ଆମେ ହଉ ଆମ ନିଜକୁ ବି ଆମେ ନିଜେ କହୁଛେ ଯେ ସମସ୍ତେ ସେ ଟିକେ ଦେଖିଚାହିଁ ପାଣି ସାରିବା ଲାଇନ ସାରିବା କାହିଁକି ଆମର ଆଗାମୀ ପିଢ ବି ମାନଙ୍କ ପାଇଁ ବହୁତ କିଛି ସୁବିଧା କାହିଁକି ନା ସେମାନେ ଆଉ ପାଇବେ କି ନା ପାଇବେ ସେଇଟା ବି ଠିକ ଠିକଣା ନାହିଁ। ଯେମତି ଆଗୁର ଅନ୍ଧାରେ ଥିଲେ ଯେମିତି ପାଣି ନଥିଲା ଲାଇନ ନଥିଲା ସେମିତି ବି ପରିସ୍ଥିତି ଆସିପାରେ।
ଆଜ୍ଞା ଆଜ୍ଞା ମ୍ୟାଡାାମ ସେତେବେଳେ ଲାଇନ ନଥିଲା ହେଲେ ବି ଲୋକ ଏବେ ତ ଲାଇନ ଏସିି, କୁଲର ହେଇଗଲାଣି। କିନ୍ତୁ ସେଇଟା ଦେହ ପାଇଁ ବହୁତ ଖରାପ ହେଇଥାଇପାରେ। ଦେଖନ୍ତ ବାହାର ସହରାଞ୍ଚଳ ଥାଏ। ସେଏସିି ଭିତରେ ବସିଥିବେ କିନ୍ତୁ ବାହାରକୁ ବାହାରିଲା ବେଳକୁ ତାଙ୍କ ଦେହ ମୁଣ୍ଡ ଜଳି ପୋଡିଯାଉଥିବ। କିନ୍ତୁ ସେଇ ଗ୍ରାମାଞ୍ଚଳ ହଉ ଆମ ଜେଜେବା ଉ ସେଇ ଲାଇନ୍ ନଥିଲା ବେଳୁ ସେମାନେ ଚାଳ ଘରେ ରାତି ଦିନ ଡିବି ଆଲୁଅ ଧରିକି
ହଁ ଆପଣ କହିଲେ ଯେ ଏସି ଆଉ କୁଲ ମୁଁ କହିଲି ହଁ ଆପଣ କହିଲେ ଏସି ଆଉ କୁଲର ହଁ ଗୋଟେ ଭଲ କଥାଟେ କହିଲେ। କିନ୍ତୁ ମଣିଷ ନିହାତି ଆମର ଯୋଉ ସକାଳେ ଯୋଉ ଖରାଟା ହୁଏ। ଆମ ଯୋଉ ମାନେ କଅଁଳିଆ ଖରା ଯୋଉଟା କୁହାଯାଏ। ସକାଳ ଖଡା ଖରାଟା ସେଇ ଖରାଟା ନିହା ତି ମଣିଷଙ୍କ ଦେହରେ ବାଜିବା ନିହାତି ଦରକାରେ। ଛୁଆମାନଙ୍କ ଦେହରେ ନିହା ତି ବାଜିବା ଦରକାର କାହିଁକି ନା ଆମର ସେଥିରୁ ଭିଟାମିନ ଡି ହୋଉ ଆଉ ତାପରେ ସବୁ ସ୍ନେହ ସାର ହୋଉ ଶ୍ଵତସାର ହୋଉ ସବୁ କିଛି ଆମକୁ ମାନେ ସେଇଥିରୁ ହିଁ ଭିଟାମିନ୍ ମିଳୁଚି। ଆମର ନିହା ତି ସେଇ ମୁଁ କହିଲି ନିହାତି ଆମର ସକାଳର ଖରା ନିହାତି ଦ ରକାରେ ଅ ସକାଳ ଖରା ବି ନିହାତି ଦରକାରେ ଭଲ ଖାଇବା ବି ନିହାତି ଦରକାରେ ତାପରେ ଏସି, କୁଲର କଥା କହିଲେ ତ ମଣି ଆମେ ମଣିଷ ହେଇଚେ ନିହା ତି ଆମେ ଖରା ହୋଉ ଶୀତ ହୋଉ ଗରମ ହୋଉ ଯାହାବି ହୋଉ ତାପରେ ବର୍ଷା ହୋଉ ସବୁ କିଛି ଆମ ବଡିଟା ସହିବା ନିହାତି ଦରକାରେ।
ଆଜ୍ଞା କିନ୍ତୁ ଆଜିିକାର ସମାଜରେ ଏଇ ଜିନିଷଟା ସମ୍ମାତି
ଉଁ ଯଦ୍ ସେଇଟା ସମ୍ଭାଳୁ ନାହାନ୍ତି ବୋଲି ହିଁ ତ ରୋଗ ହୋଉ ଯଦି ଆମ ବଡି ଖରା, ବର୍ଷା, ଶୀତ ସବୁ କିଛି ସହିଲା ତାହେଲେ ଆମ ବଡିର ମାନେ ଧରିନିଅ ଆମେ ଉଁ ଖାଲି ଖରା ସହିବା ଖରା ସହିଲେ ବି ଆମ ଦେହ ଖରାପ ହେଇଯିବ।
ଆଜ୍ଞା ଆଜ୍ଞା।
ବର୍ଷାରେ ଭିଜିବା ବର୍ଷାରେ ଭିଜିଲେ ବି ଆମ ଦେହ ଖରାପ ହେଇଯିବ। ଥୋଡି ନା ଆମେ ଖାଲି ଶୀତରେ ଶୀତ ସହିବା ତାହେଲେ ବି ଆମ ଦେହ ଖରାପ ହେଇଯିବ। ଆମକୁ ସେଥିପାଇଁ ସବୁ କିଛି ସହହିବାକୁ ପଡିବ ଖରା, ବର୍ଷା, ଶୀତ ସବୁ କିଛି ମାନେ ଦେହରେ ବା ଜିଲେ ଦେହରେ ମାନେ କାଟୁ କଲେ ସେଇ ଗୋଟାକ ହିଁ ମାନେ ଭିତରୁ ଷ୍ଟ୍ରଙ୍ଗ କରିବ।
କିନ୍ତୁ ଲୋକମାନେ ତ ବୋହୁତ ଭଲ ସହରାଞ୍ଚଳ ଏ ସହରାଞ୍ଚଳରେ ଏଇ ମୁଁ କହିଲି ସହରାଞ୍ଚଳରେ ବେଶି ଙ୍କ ମାନେ ପ୍ରାୟତଃ ଘରେ କୁଲର ଏସି ଅଛି।
ହୁଁ ହୁଁ।
ତ ଗାଁ ଗହଳିରେ କିନ୍ତୁ କଣ ଖୋଲା ଲାଇନ କଟିଗଲେ ବି ବାରିଆଡେ ଆମେ ଯିବାହେରି ଜଙ୍ଗଲ ମାନେ ଗଛ ପତ୍ର ପବନ ବାଜିବ ଦେହେରେ। ତ ସେଇ ପବନ ଟା ବହୁତ ଦେହକୁ ସୁ ସ୍ଥତ ରଖିଥାଏ ମାନେ ଖୋଲା ଗଛ ପବନ।
ଆଜ୍ଞା।
ଆଜ୍ଞା ହଉ ଆପଣଙ୍କ ସହିତ କଥା ହେଇକି ମ୍ୟାଡାମ ବହୁତ ଭଲ ଲାଗି ଲା ଏବେ ରଖୁଛି?
ଆଜ୍ଞା ଆଜ୍ଞା